କଣ ଖବର ମ୍ୟାଡ଼ାମ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛୁ ଠାକୁର ଜ ଜଗନ୍ନାଥଙ୍କ ଦୟାରୁ ସୁ ଖା ଦେଖିଆ ଛୁ।
ହଉ ଏବେ ତ ବାହାଘର ସିଜିନ୍ ଚାଲିଛି ଆପଣଙ୍କ ବାହାଘର ଫାଗର କିଛି ନହଲେଣି ସେପଟରେ?
ହଁ ହଁ ବାହାଘର ତ ଆମର ଏପଟେ ବୋହୁତ ହେଲା ଏଥର।
ଆଜ୍ଞା।
ବୋହୁତ ଆଡ଼େ ଟିକେ ଯିବାକୁ ପଡ଼ିଲା ସେପଟେ ଟିକେ ଯାଇଙ୍କି ପାଣି ଫାଣି ହେଇ ଥଣ୍ଡା ଫଣ୍ଡା ଧରିଲା ଆଉ ଆପଣ ଙ୍କର ବ୍ୟବହାର ପତ୍ର ବି ବୋହୁ ଦେବାକୁ ପଡ଼ିଲା ଆହୁରି ବାହାଘର ଦି ଚାରୋଟି ଅଛି।
ହ ଆଜ୍ଞା ଆଜ୍ଞା।
କାଲି ବି ଭଉଣୀ ହିସାବରେ ହେବେ ତାଙ୍କ ପୁଅର ମ୍ୟାରେଜ ଥିଲା ଯାଇଥିଲୁ।
ଆଜ୍ଞା କଣ ଖାଇଲେ ପିଇଲେ କଣ ବୁଲିଲେ?
ଖାଇଲୁ ତାଙ୍କର ମଣ୍ଡପ ବାହାଘର। ସବୁ ପ୍ରକାର ଭଲ ଆୟୋଜନ କରିଥିଲେ ଆଉ।
ଆଜ୍ଞା ଯା ହୋଉ ଯାହୋଉ ବୁଲିିବାଲି ଆସିଲେ ଆପଣ ଭଲ
ଆଉ ଆପଣଙ୍କ ଆଡ଼େ ମ୍ୟାରେଜ ଫ୍ୟାରେଜ କିଛି ହେଇନି କାହାର?
ନା ମ୍ୟାଡ଼ାମ୍ ହେଇନି କିଛି ଟାଇମ୍ ଅଛି।
ଆପଣ କିଛି ମ୍ୟାରେଜ ଫ୍ୟାରେଜ ଯାଆନ୍ତି ଯାଇନି ତେ ମାନେ
ଆଜ୍ଞା?
ଆପଣ କୋଉ ମ୍ୟାରେଜ ଫାରେଜ ଯାଇଙ୍କି ମାନେ ଯାଇନାହାନ୍ତି କୋଉଠି କାର ହେଇନି କିଛି।
କାମ ରହୁଚି ଅଫିସ କାମ ଟିକେ ବ୍ୟସ୍ତ ରହୁଚୁ ଆଉ ଆଉ ଆପେଣ୍ଡି ହେଇଚି ଆଜ୍ଞା
ତେରି ସବୁ ତାର ବି ସେଇ ମଣ୍ଡପ ବାହାଘର ଆଜିକାଲି ତ ସବୁ ଲୋକମାନେ ସୁବିଧା ପାଇଁ ମଣ୍ଡପରେ ବାହାଘର କରିଦଉଚନ୍ତି।
ଆଜ୍ଞା।
ଭଲ ପ୍ରକାର ଆରେଞ୍ଜମେଣ୍ଟ ହେଇଥିଲା ବୋହୁତ ପ୍ରକାର ବରଯାତ୍ରୀ ତାଙ୍କର ଦୁଇଶ କରି ଆସିଥିଲେ।
ଆଜ୍ଞା ନା ମୋ ଦିଟା ଝିଅ
ତିନିଶ ଲୋକଙ୍କର ଆୟୋଜନ ହେଇଥିଲା ବୋହୁତ ଭଲ ଖାଇବା ସବୁ ସାଧା ଓପରେ।
ଆଜ୍ଞା ଆଉ ଖାଲି ଅଠଶ ମନ୍ଥଲି।
ଆପଣଙ୍କର ଯିଏ ସାଧା ଖାଇଲେ ଖାଇଲେ ଯିଏ ତାଙ୍କର ଆଇଁଷ ଖାଇଲେ ଆଉ।
ଆଜ୍ଞା ଆଜ୍ଞା ବୁଝିଲି।
ଆଗ୍ୟା। ଆଉ ସନ୍ଧ୍ୟାବେଳେ କଣ ସବୁ କରୁଚନ୍ତି?
ଏଇ ପିଲା ଟିକେ ଗୋଟେ ଲୋନ୍ କାମ ଥିଲା ତ ସେଇଟା ଟିକେ କରୁଥିଲି। କରିକି ଆସିକି ଇଏ କଲି ଆଉ।
ଆଜି ଡ୍ୟୁଟି ଫେରେ କେତେବେଳେ ଆସିଲେ ନା ଯାଇନାହାନ୍ତି?
ନା ଆଜି ଡ୍ୟୁଟି ଯାଇନଥିଲ ଘର କାମ ଥିଲା ତ ଟିକେ
ଆଜ୍ଞା।
ହୁଁ
ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ମ ଇଏ ଆପଣଙ୍କୁ କଣ ଭଲ ଲାଗେ କଣ ଖାଇବା ପାଇଁ ଆପଣଙ୍କୁ? ନା ନା ରଖିଥା ଆଜ୍ଞା।
ଆଇଁଷ ଗୁଡା ମତେ ଟିକେ ଖାଇବାକୁ ପସନ୍ଦ ନୁହଁ।
ଆଚ୍ଛା ଆଚ୍ଛା।
କେମିତି ଯଦି ଇଚ୍ଛା ହେଲା ତ ଖାଇଲେ ଟିକେ ଭଲ ଲାଗେ ନହେଲେ ମତେ ଟିକେ ସବୁ ପ୍ରକାର ସଖାଳୁ ଆମର ଟିକେ ଭିଜା ଭିଜି ଜିନିଷ ଟିକେ ଯୋଉ ଡ୍ରାଏ ଫ୍ରୁଟ୍ ଗୁଡିକ ଆଜୁ କିସମିସ, ଆଲମଣ୍ଡ ଏଗୁଡିକ ଟିକେ ଭଲ ଲାଗେ। ଆଉ ଦିନରେ ଟିକେ ହାଲକା ଖାଇବାକୁ ଦିନରେ ଟିକେ ରୁଟି ହେଲା ଆପଣଙ୍କ ଟିକେ କ୍ଷୀର ହେଲା ଭଜା ହେଲା ଏଗୁଡିକ ସବୁ ଖାଏ।
ଆଜ୍ଞା।
ଖରାବେଳେ ବି ସେମତି ଟିକେ ଭଲ ଗୋଟେ ପ୍ରକାର ତରକାରୀ କରିବି। ଭଲ ଖାଏ ଆଉ ଆପଣଙ୍କର ସନ୍ଧ୍ୟାରେ ତ ସନ୍ତୁଳା ରୁ ପଟେ ରୁଟି ଆଉ। ଆଉ କଣ ଖବର କୁହନ୍ତୁ ସାର୍?
ହଁ ଏଇ ସବୁ ଭଲ ଟିକେ ଆମେ ଆସିଲୁ ବଜାର ଆଡେ ଆମ କୃଷକ ସଂଗଠନ ଅଛି ତ। ନହେଲେ ଓ ଟି ପି ଯେନଲକ କାଲି ଗୋଟେ ଆମର ପ ପଞ୍ଚାୟତ ଅଫିସରେ ସେ ଯୋଉ ଆମର ସୋସାଇଟି ଯୋଉ ଲୋନ୍ ମିଳେ ସେଉଟୁ ଟିକେ ଆମର ସୁୁଧ ହାର ର ହ୍ରାସ ପାଇଁ ଟିକେ ଗ୍ରୁପ୍ ଗଠନ କରାଯାଏ।
ହଁ ହଁ ହଁ ହଁ ସୁଧହାର ଅଧିକା କରିଦଉଛନ୍ତି ନୁହଁ କି?
ଗୋଟେ ଗୋଟେ ମିନିଟ୍ ହଁ ହଁ ସୁଧହାର ଅଧିକ କରିଦେଇଛନ୍ତି ନା ସେଥିପାଇଁ ତାଙ୍କୁ ଟିକେ ସମସ୍ତେ ଯାଇକି ଗୁହାରି କରିବେ ଆଉ ଯଦି ପୋଟେସନ୍ ମାନେ କାହାକୁ ଇଏ ଅପୋଜ କରିବେ ଇଏ କରିବେନି ଗୁହାରୀ ଟିଏ କରିବୁ ଆଉ।
ଯଦି ଯଦି ବି କିଛି
ଆପଣ କଣ ସବୁ ଚାଷ କରନ୍ତି କି?
ଆମର ସବୁ ଧାନ ବର୍ତ୍ତମାନ ସିିଜିନ ଆଇଲା ନା ସାର ଆଗରୁ ମିଳୁଥିଲା ଏବେ ଟିକେ ସାର ମିଳିବା କଷ୍ଟକର ହଉଚି। ଆଉ ତାପରେ ବି ବିଶୋଧନ ସବୁ ଯଦି ବିି ବାହାରୁ କିଣିବାକୁ ପଡ଼ୁଛି ଆମକୁ ସେ ବି ସଫିସେଣ୍ଟ ମାନେ ରହୁନାହିଁ। ପ୍ରତିପକ୍ଷୀରେ ନେଇକି ଲୋକମାନେ ସେଠି କଥାବାର୍ତ୍ତା ହେଇ
ଆଜ୍ଞା।
କେମିତି କଣ ହବ ଆଗକୁ ସେଇସବୁ ବିଷୟରେ କଥା ହଉଛୁ ଆଉ।
ହୁଁ ହୁଁ। ହଁ ହଁ ବହୁତ ବଢିଆ ବହୁତ ବଢିଆ ଏସବୁ ଆପଣ କରିବା ବହୁତ ଭଲ ଲୋକମାନଙ୍କୁ ତ କିଛି ଶିକ୍ଷା ମିଳିବ ତା ଦେହରେ ଆମ କୃଷି ଭାଇ ମାନେ ବି ଟିକେ ଅଗ୍ରସର ହେ ବେ ଚାଷ
ନୁଁହେ।
କହିଲା।
କୃଷି ଭାଇ ମାନେ ଆମର ଅଗ୍ରସର ହେଉନାହାଁନ୍ତି କାମ କରିବାକୁ।
ଆଜ୍ଞା, ହଁ ଏଥିପାଇଁ ନା କାହିଁକିନା ଆମର ମଣ୍ଡିରେ ଠିକ୍ ଭାବରେ ଧାନ ବିକ୍ରୟ ହବାର ଅସୁବିଧା ହୋଉଛି ତାପରେ ସାର ଠିକ୍ ଭାବରେ ମିଳୁନାହିଁ ଆଉ ଯୋଉ ଋଣ ମିଳୁଛି ତାର ସୁଧ ହାର ଅଧିକ ହା
ବହୁତ୍ ବହୁତ୍ ବଢିଆ।
ସେଇ ସବୁ ପତିପ୍ରେକ୍ଷୀରେ ଲୋକଙ୍କ ସବୁ ଯାଇଁକି ମାନେ କୋଉ ହକ୍ ପାଇଁ ଯେ କୌଣସି ଇଏ କରିବେନି ମାନେ ପଞ୍ଚାୟତ ଅଫିସ ଘେରାଉ ଫେରାଉ ଏ ସବୁ କିଛି ନୁହେଁ, ଯାଇଁକି ଲୋକଙ୍କୁ ମା ମାନେ ସୋସାଇଟି ଯିଏ ପ୍ରେସିଡେଣ୍ଟ ଅଛନ୍ତି ସେକେଟ୍ରି ସେମାନଙ୍କୁ ଯାଇ ଟିକେ ଗୁହାରି କରିବେ କି ଆମକୁ ଏମିତି ହେଲେ ଆମେ ଚାଷ କରିପାରିବୁ ନାହୁଁ ଆମର ଲ ମାନେ କ୍ଷ ତି ହବ ଇଏ ହବ ଏଇ ବିଷୟରେ ଯାଇଁ ସବୁ ଆଲୋଚନା ଟିକେ କରାଯିବ ଏଇଆ ଆଉ।
ଏବେ ତ ଆପଣଙ୍କର ରାତି ହେଲାଣି ଅଫିସ୍ ବନ୍ଦ ହେଇଯିବଣି ନୁହେଁ?
ଆ ହଁ ହଁ ଅଫିସ୍ ତ ବନ୍ଦ ହବଣି କିନ୍ତୁ ଆମେ ସଂଗଠିତ ଏବେ ବର୍ତ୍ତମାନ କଥାବାର୍ତ୍ତା ହୋଉଚୁ ନା କାଲି କଣ କରିବା କାଲି କଣ ନାଇଁ ଭଲ ମ
କାଲି କେମିତି କଣ କଥା ହେବେ ସେଇ ପ୍ରୋଗ୍ରାମ ରଖୁଛନ୍ତି ଆଉ।
ଆଜ୍ଞା ଆଜ୍ଞା।
ହଁ। ଆଉ ଆପଣଙ୍କ ଗାଁ ରେ ଲୋକ ସଂଖ୍ୟା କେତେ ହେବେ?
ଆମ ଗାଁର ଲୋକ ସଂଖ୍ୟା ପ୍ରାୟତଃ ଚାରି ହଜାର ହେବେ। ଚାରି ହଜାର ସାଢେ ଚାରି ହଜାର ହେବେ କିନ୍ତୁ ଆମର କୃଷକ ସଂଗଠନ ଆମେ ଅଛୁ ଚାଳିଶ ପଇଁଚାଳିଶ ଜଣ ଅଛୁ ଆଉ।
ଆଜ୍ଞା ଆଜ୍ଞା ବାକି ସେମାନେ ଯଦି ଚାଷ ବାସ ପ୍ରତି ମନ ଦିଅନ୍ତେ ଆମ ଦେଶ କେତେ ଆଗ ଅଗ୍ରସର ହୁଅନ୍ତା ନୁହଁ କି।
ଆଜ୍ଞା ସେ ତ ଠିକ୍ କିନ୍ତୁ ସମସ୍ତେ ସ
କହୁନାହାଁନ୍ତି।
ସମସ୍ତେ ଯଦି ଚାଷ କରିବେ ତ ଧାନ କିଣିବ କିଏ ଏମିତି ଗୋଟେ କଥାରେ ଅଛି।
ଆଜ୍ଞା ଆଜ୍ଞା।
ସେମିତି ସବୁ ନିଜ ନିଜ ଦାୟିତ୍ୱ ଦାଇତ୍ୱ ସବୁ ନବାର ଅଛି ସମସ୍ତଙ୍କୁ ଚାଷ କଲେ କଣ ହବ। ଜଣେ ଚାଷ କରିବ ଜଣେ ଧାନ କିଣିବ ଜଣେ ଧାନ ବିକ୍ରି କରିବ ଜଣେ ଚାଉଳ କୁଟିବ ଏମିତି ସବୁ ବିଭିନ୍ନ ପ୍ରକାର ଅଛି ନା ଆଉ। ବୁଝିଲୁ ନାଁ ଏମିତି ସବୁ ବିକ୍ରି ହବ।
ଖାଲି ଧାନ ଚାଷ କରନ୍ତି ନା ଅନ୍ୟ କିଛି କରନ୍ତି?
ଧାନ କରେ ମଙ୍କା ଚାଷ କରେ କଞ୍ଚା ଲ ଚାଷ କରେ ଛଞ୍ଚିଣା ଲଗାଏ ଜହ୍ନି ଲଗାଏ ଏହିସବୁ।
ଯା ହଉ ବହୁତ୍ ବଢିଆ। ବହୁତ ବଢିଆ ତା ଦ୍ଵାରା ଆପଣଙ୍କ ଘରେ ବି ସଜ ସଜ ଦିନିଷ ଖାଉଥିବେ ଆଉ ଆଉ ବିକ୍ରି ବି ବହୁତ ଭଲ ସେ କରି କରୁଥିବେ ଆପଣଙ୍କର ଯୋଉ ରେଟ୍ ଆପଣଙ୍କୁ ଦିଅନ୍ତି ଲୋକମାନେ ଆପଣଙ୍କୁ ପୋସାଏ ତ ଠିକ୍ ଆପଣଙ୍କ ମୂଲ୍ୟ ହିସାବରେ ବାହାରି
ହଁ ଆମ ଦୁଆ ଆସିକି ଯୋଉମାନେ ସବୁ ବେପାରୀ କରନ୍ତି ସେମାନେ ଆସିିକି ନେଇକି ଯାଆନ୍ତି।
ବହୁତ ବଢିଆ ଆପଣଙ୍କୁ ଚାଷରେ କିଏ ସାହାଯ୍ୟ କରନ୍ତି ନା ଆପଣ ଏକା?
ଆଜ୍ଞା।
ଚାଷରେ ଆପଣଙ୍କୁ କିଏ ସାହାଯ୍ୟ କରନ୍ତି?
ନା ଏ ସବୁ କ୍ଷେତ୍ରରେ କେହି ଯା ସାହାଯ୍ୟ ନୁହେଁ ଆମେ ନିଜ ଜମିରେ ନିଜେ ଚଷିକି ନିଜେ ଚାଷ କରୁ ସରକାରଙ୍କର ସେ ଏହା ଆବଧନ ପ୍ରକାରେ ଯୋଉ ଧାନ ଉପରେ ଦେବେ ଗହମ ଉପରେ ଦେବେ ମକା ଉପରେ ଦେବେ ଏଇସବୁଥିରେ କିଛି ସବସିଡ଼ି ଆମକୁ ମିଳେ। କ୍ଷତି ପୂରଣ ମିଳେ କିନ୍ତୁ ଏସବୁ ଚାଷ ଉପରେ କିଛି ମିଳେ ନାହିଁ।
ଆଜ୍ଞା ଆଜ୍ଞା ଓହୋ ଏଥିରେ ଆପଣ ଯ ବି ଯୋଉ ପରିଶ୍ରମ ଟା କରୁଛନ୍ତି ତା
ଆଜ୍ଞା।
ମୁଲ୍ୟ ଆପଣଙ୍କୁ ମିଳିଯାଉଥିବ!
ହଁ ହଁ ହଁ ନିଶ୍ଚୟ ମିଳୁଚି କଣ କରିଆ ବେଳେ ବେଳେ ତ ଟମାଟର କିଆରିରେ ଆମେ ତୋଳିକି ଫୋକାଡି ଦେଇକି ଆସୁ କାରଣ ସେଟି ତୋଳିଆ ମଜୁରି ଅଧିକ ହେଇଯାଏ ଟମାଟର ଏଁ ରେଟ୍ ଠାରୁ।
ହଁ ହଁ ହଁ ହଁ ନାଇଁ ସେଇଠି ଦେଖିବେ ଆପଣ ଦେଖ୍ ଦେଖିବେ ନା ଯୋଉ ଜିନିଷ ଟା ଶସ୍ତା ହଉଛି। ସେଇ ଜିନିଷ ଟା ଆଉ ଚାଷ କରିବେନି।
ସେମିତି ଗୋଟିଏ ଚାଷ କଲେ ତ କେଇ ନେବେନି ଭେରାଇଟି ସବୁ ପ୍ର ପ୍ରକାର ନ ଚାଷ କଲେ ଚାଷୀମାନେ ଆସିବେନି ବୁଝୁଚନା?
ଠିକ୍ କଥା।
ଆଉ ମାର୍କେଟ ଆଡୁ କଣ ଆଣିଛନ୍ତି ଆଉ।
ଆଜ୍ଞା ଯିବାର ଅଛି ଟିକେ ଆଉ ଯାଇଁ କି ଏ ଲୋକଙ୍କ ସହିତ କଥା ହେଇ ସଂଗଠିତ ହେଇ କଣ କରିବେ କଣ ନାହିଁ ଏଇସବୁ କ୍ଷେତ୍ରେ ଆଉ।
ଅଁ ହଁ।
ଆଉ
ହଉ ଲୋକଙ୍କ ସହିତ ଆପଣ କଥା ହୁଅନ୍ତୁ। କଥାବାର୍ତ୍ତା ହେଇ କାଲି ଅଫିସ୍ କୁ ଯାଆନ୍ତୁ। ପୁଣି କାଲି ତାହେଲେ କଲ୍ ପୁଣି କଲ୍ କରିବି କଥା ହେବା।
ଆଜ୍ଞା
ରଖୁଛି ନମସ୍କାର।
ନମସ୍କାର ନମସ୍କାର।